ହଁ ହ୍ୟାଲୋ।
କଣ କରୁଥୁଲୁ?
ଏଇ ବସିଥିଲି ଆଉ, ତୁ?
ମୁଁ ବି ଏଇଠି ବସିଛି ଆଉ, ଆଉ ଭଲ ସବୁ?
ହଁ ସବୁ ଭଲ, ତୋର?
ହଁ ମୋର ବି ଭ ଭଲ ଆଉ ଆଉ ସାଙ୍ଗ ଗରମ କେମିତି ହଉଚି?
କାଇଁ ଆଉ କହୁଛୁ ହଁ ମୁଁ ପା ଆଜି ଆମ ଛାତ ଫାତ ସବୁ ସଫା କରି ଦେଖୁଛୁ, ଆଉ ଏତେ ଖରା ମା-ସମ୍ଭାଳି ହଉନି। ଉଁ ସେ ପୁରା ସବୁକୁ ମାଡିଛି, ସେଇଆ କୁ ମୁଁ ଭାବୁଚି କଣ କହିଲୁ ଆଜି ସବୁ ଛାତ ଫାତ ରେ ସଫା କରିଛି ସେ କାଲି କୁ ଆ କାଲି ସ ଖାଳୁ ସକାଳୁ ଭୋରୁ ଉଠି ସବୁ ଚୂନ ଯାକ ମାରିଦେବି, ଯୋଉ ଚୂନ ଗୋଟେ ବାହାରିନି ଚୂନ ତ ନୁହେଁ ଏବେ ଗୋଟେ କଣ ଅଠା ଟାଇପ୍ ର ଆସୁଛି ହଁ ଅଠା ସହିତ ମିକ୍ସ କରିକି ମାରୁଚନ୍ତି। ହଁ ତ ସେଇଟା ଆଣି
ହଁ ଛାତ ଥଣ୍ଡା ରହେ ନା।
ହଁ ହଁ ସେଇଟା ବା ମୁଁ ଆଜି କଣ କହିଲୁ ଆମ ଛାତକୁ ସଖାଳେ ପୁରା ସବୁ ସଫା କରିଚି, ପୁରା ଧୋଇକି ସେ ସବୁ ନେଳି ଫେଳି ଲାଗିଥିଲା ତ ତାକୁ ପୁରା ମାଜି ମାଜି ମାଜି ମାଜି ଛଡେଇକି ତାକୁ ସଫା କରିଛି, ଆଉ କାଲି ସଖାଳୁ ସଖାଳୁ ମାରିବି ଉଁ ଚୂନ। ଆଉ ତାପରେ ସେଟା ଫୁଣି ମନା କରିଚନ୍ତି ନା ଖରାରେ ମାରିବନି। କଣ କହିଲୁ ଖରାରେ ମାରିଲେ ପୁରା ଗରମ ହେଇଯିବ ସେ ତୋମେ ଆଉ ମାରିବିି ପାରିବନି, ଆଉ ଯଦି ସେ ଚୁନ ଫୁନ ହାତରେ ଟିକେ ପଡିଲା ପୁରା ଚମଡ଼ା ଛାଡିଯିବ ଜାଣିଚୁ। ତ ହଁ ହେଉ ସେ କହିଚନ୍ତି କି ସେ ଯୋଉ ଯାଇଥିଲି ଯୋଉଠୁ ଆଣିବା ପାଇଁ ସେ କହିଲେ କି ଉଁ ତୋମେ କଣ କରିବନା ରାତିରେ ଗୋଳେଇ ଦେଇକି ରଖିଦେଇଥିବ ସଖାଳୁ ଭୋରୁ ଭୋରୁ ଉଠିକି ଖାଲି ମାରିବ ଆଉ। ମାନେ କଣ କହିଲୁ ସୁ-ଯେମିତି ଖରା ପଡ଼ିବା ପୂର୍ବରୁ। ଗରମ ହଉଛି ଆଉ କଣ କରିବା। ଆଉ ଏସି ପେଶି ତ ଏଇନା ଆଣି ହବନି। ସମସ୍ତେ ଏସିି ନେଇ ଆସିଲେଣି। ଏରା ଆଣି ହବନି ତାପରେ ଚୂନ ମାରି ଦେଇଥିବା ହଁ ହଁ ସବୁଆଡୁ ଦେଖିବାକୁ ପଡିବ ନା।
ହଁ ଆଚ୍ଛା ସାଙ୍ଗ ପଣା ସଂକ୍ରାନ୍ତି ତ ଆସିଲାଣି ଆଉ ପଣା ସଂକ୍ରାନ୍ତି ତୋମର କେମତି କଣ କରୁଚ?
ସଂକ୍ରାନ୍ତି ଆସିଲାଣି ହଁ ଆମର କଣ କହିଲୁ ଆମ ହଉଛି ଘରଟା ଗାଁ ଫାଷ୍ଟରେ ମାନେ ଆମ ମୋ ଘର ଟା ଗାଁ ଫାଷ୍ଟରେ ଏଠି ମଣ୍ଡପ ଫଣ୍ଡପ ଅଛି, ଆମ ହନୁମାନ ମନ୍ଦିର ଏମିତି ସବୁ ଆଉ ତାରିଣୀ ମନ୍ଦିର ଏମିତି ସବୁ ମନ୍ଦିର ଅଛି। ଏଇଠି ସବୁ କଣ କହିଲୁ ପଣା ସଂକ୍ରାନ୍ତିରେ ଆମର ଏଇଠି ସବୁ ଭୋଜି ଫୋଜି ମାନେ ଭୁଭୁ ଦି ନ୍ତି ପ୍ରସାଦ ଦିଅନ୍ତି ଆଉ ଯେମିତି ଭାତ ଡାଲମା ଭାତ ଡାଲମା ଖଟା ଏମିତି ଦିଅନ୍ତି, ସେ ଖାଇବାର ମାନେ କଣ କହ ଠାକୁରଙ୍କ ପ୍ରସାଦର ଗୋଟେ ମାନେ ଟେଷ୍ଟ ଟା ପୁରା ଅଲଗା ପ୍ରକାର, ଭୋଗଟା ଏତେ ବାସ୍ନା ତାର ଆଉ ଖାଇବା ଟା ପୁରା ଅଲଗା, ଭଲ ଲାଗେ। ବହୁତ ଭଲ ଲାଗେ, ଆଉ ଦିଅନ୍ତି ଆମେ ଖାଉ, ତାପରେ ଏ- ଅଁ, ଆମର କଣ କହିଲୁ ପଣା ଫଣା ସବୁ ପୁରା ଦିଅନ୍ତି, ସବୁ ପୁରା ଯିଏ ଯେତେ ଥର ନେଇ ପାରିଲା, ଯେତେ ଥର ପିଇ ପାରିଲା, ଆଉ ପୁଣି ଏ ବର୍ଷ ବି ହବ, ପୁରା ବଡ ଜାଗାରେ ପୁରା କରନ୍ତି ଯିଏ ଯେତେ ନେଇକି ପିଇବ, ତ ଆଉ ଆମ ଘରେ ବି ପ- ଆଁ, ହଁ ଭାଙ୍ଗ ହି ମିସ୍ ଯାଆନ୍ତି ମାନେ ଅ ଭାଙ୍ଗ ଟା ତ କମ୍ପଲସରି ମିଶାନ୍ତି। ଆଉ ଏଇଆା ଉ ଅଳ୍ପ ମିଶାନ୍ତି କାହିଁକିନା ସମସ୍ତଙ୍କୁ ଦିଆଯିବ ନା ଛୋଟ ପୋଟ ଛୁଆ ସବୁ ପିଇବେ ଯାଇକି ତ ସେ ଅଳ୍ପ ମିଶାନ୍ତି। କିନ୍ତୁ ଆଉ ଗୋଟେ ହ ଆଉ ଗୋଟେ ବି କରିଥାନ୍ତି ସେମାନଙ୍କର ଅଲଗା ଆ ସେଥିରେ ମେଞ୍ଚେ ତାଙ୍କର ମିଶେଇ ତାଙ୍କର ପିଅନ୍ତି। ବଡ଼ ଲୋକ ସବୁ ତାଙ୍କର ଯାହା ପିଅନ୍ତି ଆଉ। କିନ୍ତୁ ଆମକୁ ସେଇ ଇଏରୁୁ ଦିଅନ୍ତି। ଘରେ ବି ଆମର ଭାଙ୍ଗ ହଉନି ଯୋଉ ଭାଙ୍ଗ କହୁଛି ଭାଙ୍ଗ ତ ସେଇଠି ହିଁ ପଡ଼େ ଆଉ ଘରେ ବି ଆମର ଉ ପଣା ହୁଏ। କଣ କହିଲୁ କେମିତି ହୁଏ। ଏଟା ସିନା ସେ ଏଠି ମେଞ୍ଚେ ଲୋକଙ୍କ ପାଇଁ କରୁଛନ୍ତି। ତ ଏ ହୁମ ସବୁ ପକାନ୍ତି ତଥାପି ଟିକେ ଉ-ଉ-ଉ ଏତେ ଲୋକଙ୍କୁ ଦେବେ ମାନେ ଗାଁଟାକ ଲୋକଙ୍କୁ ଦେବେ ମାନେ ଆଉ ପୁରା କଣ ମୋଟାର କରିକି କରିବେ କି ଟିକେ ପତଲା କରିକି ସମସ୍ତ ତମ ଦିଅନ୍ତି ଆଉ କିନ୍ତୁ ଘରେ ପୁରା ଆମର କଣ ନା ଆ ବେଲ ତାପରେ ବେଲକୁ ଭଲସେ ପୁରା ଚକୁଡିକି ପୁରା ମେଞ୍ଚେ ବେଲ କୁ ଭଲସେ ପୁରା ଚକୁଡି ପୁରା ମୋ ଖାଲି ବେଲ ଟା ହିଁ ପୁରା ମୋଟାର ଅ-ଅ-ଅ କରାଯାଏ। ଆଉ କଦଳୀ ଆଉ ଉ-ଉ ହଉଛି ନଡ଼ିଆ, ଆଉ ବୁନ୍ଦି, ଆଉ ଉ-ଉ-ଉ ହଉଛି ଆପେଲା ପଲ ତ ଏତେ ପଡେନି ଯଦି ଥାଏ ପଡେ ନ ହେଲେ ନାହିଁ। ଏମିତି ସବୁ ଚିନି ଫିନି ଗୁଡ ଅ ଚିନିରେ ସିନା ପ ଗୁଡ ପକେଇକି ତା ଉପରେ କରିକି ଆ ସମସ୍ତେ ଘରେ ପିଉ। ଭଲ ଲାଗେ ଆଉ ତମର କରନ୍ତିନି କି। ତମ ଆଡେ କେମିତି ହୁଏ।
ହଁ ଆମର ବି ହୁଏ। ଆମର ବି ମଦି ଆମର ତ ପ୍ରତିବର୍ଷ ଏଠି ମନ୍ଦିର କଣ କହିଲ ଶିବ୍ ଯୋଉ ହନୁମାନ ଠାକୁରଙ୍କର ଜୟନ୍ତୀ ଯେ ତ ଆମର ପ୍ରତିବର୍ଷ ଏଠି ସେମତି ମାନେ ମନ୍ଦିର କୁ ଫାଷ୍ଟ୍ ସଫା କରାଯାଇଥାଏ। ଆଉ ମାନେ ଅ ବ ଖରା ଯେମିତି ହଉଛି କଲର ବି ଛାଡି ଯାଉଛି। ଛି ତ କଲର ରଙ୍ଗ ଦିଆ ଯାଇଥାଏ। ରଙ୍ଗ ଦିଆଯାଇକି ରଙ୍ଗ ବିରଙ୍ଗ କରାଯାଇଥାଏ। ଆଉ ପତକା ଫତକା ସବୁ ଟଙ୍ଗା ଯାଇଥାଏ। ଆଉ ପଣା ସଂକ୍ରାନ୍ତି ଦିନ ଠାକୁରଙ୍କ ପାଖରେ ଗୀତ୍ ମାନେ ମାଇକି ବାଜିଥାଏ ଆଉ ଭଜନ କୀର୍ତ୍ତନ ବି ସେ
ହୁଁ।
ଆଉ ଯୋଉ ମାନେ ହୁଁ ଆଉ ଯୋଉ ଭୋଗରାଗ ସବୁ ଆଣିଥାନ୍ତି ଲୋକ ବହୁତ ଲୋକ ଆସିଥାନ୍ତି ପଣା ସଂକ୍ରାନ୍ତି ଯେହେତୁ ଆଉ ମାନେ ପଣା ବି ହବ ନା। ତ ବହୁତ ଆମର ବି ସେମିତି ବହୁତ ବଡ ଜାଗାରେ ମାନେ ପଣା କରନ୍ ନ୍ତି ଆଉ ସମସ୍ତେ ପିଅନ୍ତି। ଗାଁ ର ଲୋକ ଛୋଟ ରୁ ବଡ ସମସ୍ତେ ପିଅନ୍ତି। ଆଉ ବହୁ ଧୁମଧାମରେ ପାଳନ କରନ୍ତି ଆଉ ଘରେ ବି ଆମର ପଣା ହୋଇଥାଏ। ସାଙ୍ଗ ତୋତେ ପଣା ତିଆରି କରି ଆସିଚି?
ହୁଁ ହଁ ଆମେ ପା ହଉଛି। ଏ-ଏ ଆମେ ପା ହଉଛି କରୁ ଘରେ। ଆମେ ସବୁ ଘରେ ଏ-ଏ ବୋଉ, ମୁଁ, ଆମ ଝିଅ ହେରିକା ସବୁ ଅ କରୁ ପଣା ତିଆରି କରୁ। ବୋଉ ତାର କଣ କରିବ ନା ସବୁ ସେ ଯୋଉ ପଣାର ସବୁ ବାହାର କରେ ଚିପୁଡ଼ିକି ଆମେ ସବୁ ଫଳ ଫଳରେ ସବୁ କାଟୁ ହଁ ଦହି ଫହି ଆଉ ବୁନ୍ଦି ଫୁନ୍ଦି ସବୁ ପକେଇକି ବୋଉ ତାକୁ ଆଉ ଭଲସେ ସବୁ କରେ, ଗୁଡ଼ ଫୁଡ଼ ପକେଇ କରେ। ଆ ଆମେ ସମସ୍ତେ ଏ-ଏ ମିଶିକି ସବୁ ଜେଜେ ଏ ଯ ମା ଆଉ ଖୁଡ଼ି ଝିଅ ଆଉ ବୋଉ, ବାପା। ବାପା ତ ରୁହନ୍ତିନି ସେ ବାପା ଆସିଥାନନ୍ତି ତାର ବାପା ମୁ କ ବି ଦଉ। ସବୁ ମିଶିକି ପିଉ ଭଲ ଲାଗେ ଗୋଟେ ଆ
ହଁ ମଜା ଲାଗେ ଗୋଟେ ମାନେ ଆଖୁ ପରିବାର ସହିତ ମାନେ ମିଶିକି ଚଳିକି ସେ ମାନେ କୋଣାକ ସବୁ ପର୍ବରେ ରହିବୁ ମଜା ଲାଗେ ନା।
ହଁ ସେଇଆା ହଁ ଭଲ ଲାଗେ ଆଉ ଆଉ ରହିଲା ତାପରେ ସବୁ ଯାକ ଲୋକ ଆସନ୍ତି ଆମେ ସବୁ ଗାଁର ଆମ ସବୁ ସ୍ତ୍ରୀ ଲୋକ ଝିଅ ପିଲାଠୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ବୁଢା ଲୋକ ସମସ୍ତେ ହଉଛି ଉ ଆସିକି କଣ କହିଲୁ ଏଇଠି ସବୁ ଯାଉ ଆମ ସବୁ ଡକାଡୁକି ହେଇକି ସବୁ ଝିଅ ପିଲା ସ୍ତ୍ରୀ ଲୋକ ଯାଉ ଉ ଯାଇକି ସେଇଠି ପ୍ରସାଦ ପାଇବାକୁ ଯାଉ ପ୍ରସାଦ ପାଉ ତାପରେ ଆଉ ଆମର କଣ କହିଲୁ ଉ ଯାଇକି ପଣା ଫଣା ପିଇ ମିଶିକି ପୁଣି ଆସୁ ହ ଭଲ ଲାଗେ ଆଉ
ଆଛା ହଁ ଏଥର ବି ତ ଆମର ଏଇଠି ହ
ହ୍ୟାଲୋ ହ୍ୟାଲୋ ଶୁଭୁନି କି? ହ୍ୟାଲୋ। ହ୍ୟାଲୋ। ହଁ ଅପଡାଉନ କିଛି ତ ଶୁଭୁନି ନେଟୱର୍କ ଫେଟ୍ୱାର୍କ ଦେଖିଲୁ ନେଟୱର୍କ ନାହିଁ କି ତୋର କାଇଁ ସୁଭୁନି? ଶୁବୁନି କଣ ପାଇଁ ହ୍ୟାଲୋ।